ହଁ ସାର୍
ହୁଁ ମ୍ୟାଡ଼ାମ ନମସ୍କାରେ।
ଚ-ନ୍ତି
ହୁଁ ଏ ଛକରେ ଅଛି ଆଉ ଆପଣ କଣ କରୁଚନ୍ତି?
ଏଇ ବ ଆଉ ଖାଇଲେ କଣ?
ମୁଁ ଖାଇଥିଲି ଭାତ, ମୁଗ ଡାଲି ତରକାରୀ ଆଉ ଅଣ୍ଡା ଭୁଜିଆ କାକୁଡି ସାଲଟ୍।
ଆଁଇ ବର୍ଷ୍
ଏସବୁ ଖାଇଥିଲେ ଆଉ କଣ କହିଲେ?
ଆପଣଙ୍କ
ଉଁ ଭଏସ କଟ୍ ଆପଣଙ୍କର ବି ହୋଉଚି।
ମୁଁ କହିଲି ଆପଣଙ୍କର।
ଶୁବୁନି।
ବର୍ଷା ବର୍ଷା ହୋଉଚି
ଅଁହଁ ବର୍ଷା ତ ହଁ ବର୍ଷା ତ ଏବେ ବି ହୋଉଚି ମୋ ବର୍ଷା ତ କଣ୍ଟିନ୍ୟୁଅସ୍ଲି ଲାଗିକି ରହିଛି ଛାଡୁନି ଟୋପେ ଟୋପେ ଟୋପେ ସେଇ ଝିପିରି ଝିପିରି ହୋଉଚି କେତୋବୋଳେ ଜୋରୋ ହୋଉଚି। ଠିକ୍ ଠିକଣା ନାହିଁ କିନ୍ତୁ କଣ୍ଟିନ୍ୟୁଅସ୍ଲି ହୋଉଚି। ମତେ ବର୍ଷାରେ ଭିଜି ଭିଜି ଜର ବି ପୁରେଇଲାଣି।
ତମ ଶ୍ୟାଡେ ବର୍ଷ ହୋଉଚି।
ବର୍ଷା ମତେ ଆଜି ପୁରା ଥଣ୍ଡା ଜର ହେଇଗଲାଣି ତା ପାଇଁ।
ହୁଁ ମତେ ବି ବା ମୁଁ ଏଇ ଡ୍ୟୁଟି ଟାଇମ ରୁ ଫେରିଲା ବେଳେ ଦୁଇ ଚାରି ଦିନ ହବ ସବୁବୋଳେ ତି ଭିଜୁଚି
ତ ମତେ ବି ଜର ଥଣ୍ଡା ପୁରେଇଲାଣି।
ମୁଁ ପା ହେଇ ଶୋଇଚି ଟିକେ ଖରା ଦେଖେଇଲା
ହୁଁ।
ବର୍ଷା ମାନେ ଆଉ
ହଁ ବା ଏବେ ସିଜି ଏବେ ସିଜିନ ଚେଞ୍ଜ ହୋଉଚି ନା ତ ଜର ଥଣ୍ଡା ସହିତ ମାନେ ବୋହୁତ ଭୟଙ୍କର ବି କାହିଁକି ନା ଆମର ଟି ଗାଧୁଆ ଫାଧୁଆ ଠିକ୍ ନାହିଁ ଆମର କେତୋବୋଳେ ନଈରେ ଗାଧୋଉଚୁ କେତୋବୋଳେ କଳରେ ଗଧୋଚୁ କେତୋବୋଳେ କୁଆଡେ କଁ ଗାଧୋଉଚୁ ଠିକ୍ ଠିକଣା ନାଇଁ ତାପରେ ଫୁଣି ବାହାରେ ବୁଲାବୁଲି ଚାଲିଚି। ନିଜର କେୟାର ନବ ନିଜର ଯତ୍ନ ନବ ତାପରେ ଯାହା ହୋଉଚି ହୋଉ।
ଆଉ ଆଉ କଁ ପାଇଁ ଭଲ ଲାଗେ ସବୁ।
କଁ କହିଲେ।
ମାନେ ଆପଣଙ୍କୁ ଜ ଥିଲେ ଆଉ କଁ ପାଇଁ ଭଲ ଲାଗେ।
ଆଉ ଥରେ କୁହନ୍ତୁ।
ଆପଣଙ୍କ ଜ ଛାଡ଼ିଲା ପରେ ଆଉ ସବୁ କରିବା ପାଇଁ ଭଲ ଲାଗେ।
ଜବ୍ ଆଜ୍ଞା ଦେଖନ୍ତୁ ଆମେ ମୁଁ ହେଲେ ଧୌଡା ଧୌଡି ଡିଫେନ୍ସ ଲାଇନ୍ ପାଇଁ ପ୍ରିପାରେସନ୍ ଚାଲିଥିଲା। ତାପରେ ଏମତି ଷ୍ଟେଟ୍ ଲେବୁଲ୍ ଯାଇଥିଲେ ଖେଳିବାକୁ କଟକ। ତ ସେଠି ବି ମୋରୋ ମାନେ ହାଲୋ।
ହଁ ମୁଁ ଆର୍ଥଲେଟିକ୍ ଖେଳି ଦି ଡିଫେନ୍ସ ଲାଇନ୍ ପାଇଁ ପ୍ରିପାରେସନ୍ ହୁଁ ତାପରେ ଯେତୋବୋଳେ ଏମିତି ଗୋଡ଼ କ୍ରାମ୍ପ ହେଲା ସେଠୁ ମୋ ଲିଗାମେଣ୍ଟ ଡ୍ୟାମେଜ୍ ହେଇଗଲା।
ହାଲୋ ହଁ ଲିଗାମେଣ୍ଟ ହଁ ଲିଗାମେଣ୍ଟ ଡ୍ୟାମେଜ ହେଇଗଲା ଅପରେସନ କରିବାକୁ ପଇିଲା। ତ ଏବେ ଅପରେସନ କରିକି ଠିକ ଠାକ୍ ଅଛି କିନ୍ତୁ ଆମର ଏଜ ହିଁ ନାହିଁ ଆଉ ସେ ଡିଫେନ୍ସ ଲାଇନ ପାଇଁ।
ଆଚ୍ଛା।
ହୁଁ ତ ସେଥିପାଇଁ ମତେ ବାହାରେ ଜବ୍ କରିବାକୁ ପଇଲା କାହିଁଙ୍କି ନା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
ଆଉ ତ କିଛି ବାଟ ହିଁ ନାହିଁ। ଗମେଣ୍ଟ ଚାକିରି ଗମେଣ୍ଟ ସର୍ଭିସ୍‌ କରିବାକୁ ଆଉ କିଛି ବାଟ ହିଁ ନାହିଁ କାହିଁଙ୍କିନା ଏଜ୍‌ ନାହିଁ ତୁଇ ଏଗୁଣା କୋଉଥିରେ କଣ ପଢ଼େଇ ପାରିବୁ।
ହ।
ହୁଁ ତାପରେ ବି ଗମେଣ୍ଚେ
ହ
ଟିଚିଂ ଫିଚିଂ ଲାଇନ ପାଇଁ ତ କିଛି ତ କ୍ଵାଲିଫିକେସନ ଦରକାର ତ ଆମେ ହେଇ ମୁଁ ମୋର ମୋ ଲାଇନ ଟା ଟିକେ ଅଲଗା ଥିଲା କି ମୁଁ ମାନେ କହିଲା ଛୁଆବେଳୁ ଭାବିଛି ଆଜି ମୁଁ ପୁଲିସ ହେବ ଆର୍ମି ଚାକିରି କରିବି ତ ମୁଁ ସେଇ ଲାଇନ ରେ ଯେତିକି ପାଠ ପଢା ଯେତିକି ଯାହା କରିବା କଥା ମୁଁ ସେଇ ଲାଇନ ପାଇଁ କମ୍ପ୍ଲିଟ କଲି। ସେତିକି ଭେଳେ ନା ମୁଁ ଚାକିରି କରିବି ଆଉ ଯେତେବେଳେ ଏଇଟା କିଛି ପ୍ରୋବ୍ଲେମ୍ ହେଲା ହେତିକି ବେଳେ ସବୁ କିଛି ଇସୁ ବାହାଲା। କି କଣ କରିବି ଲାଇପିରେ କଣ କରିବି କଣ ନାହିଁ।
ମୋର ସେତବେଳୁ ତ ଇଛା ହେଲା ବାକି ଏଇପା କ ଏମିତି କି ଚିଙ୍ଗ୍ ଇଛା ଥିଲେ ବି ଆଉ ବିସେସ୍ ଆଉନା। କାଇଁ ପ୍ରଥମ
କାହିଁକିନା ଦେଖ ଗୋଟେ ଗୋଟେ ଥାଏ ଗୋଟେ ଏଜ୍‌ ଥାଏ ଗୋଟେ ଏଜେ ରେ ଗୋଟେ ଯଜବା ଥାଏ ଗୋଟେ ଏଜେ ରେ ଆମେ ଯାହା କରିପାରିବା ଏଜ୍‌ ସେଇ ଏଜ୍‌ ଟା ଗଲା ପରେ ଆମେ ସେଇଟାକୁ ମାନେ ଇଏ କରିଦବା ନର୍ମାଲି ଦେଖ ଏଇଗୁଣା
ଗୋଟେ କେବେ ମୁଁ ବୁଝି ପାରିବି। ଉ ବାନ୍ତି ନ ହେଲେ ମୁଁ କରିବା ଗାଡିରେ
କଣ୍ଟିନ୍ୟୁସଲି ଆପଣଙ୍କର ନା ମୋର ବି ବାନ୍ତି ହୁଏନି କି ମୁଁ ନର୍ମାଲ ଏବେ ବୋଲୋର କାର ରେ ବସିବି ମାନେ ମତେ ବାନ୍ତି ଉଠେଇବ। ମୁଁ ସେଇଥି ପାଇଁ ମୁ ବ ହଁ ବସ ରେ ଗଲା ପରେ
ଅଁ।
ବସ ରେ ଗଲା ପରେ ବି ବାନ୍ତି ଫାନ୍ତି ଉଠେ କିନ୍ତୁ ନର୍ମାଲି ମୁଁ କୁଆଡେ ଯାଇନି ମୁଁ ଯୁଆଡେ ଯାଏ ବାଇକିରେ ଯାଏ।
ହଁ ମୋ ବାଟେ ଲି ମତେ ଭଲ ଲାଗେ ଉଁ ଯାହା ହାତରେ ବି ଦେବି ଯଦି ମା ନା ତାଥିରେ ବି ମୁତି ଉଠେ ଦେବସା ଲାଷ୍ଟ ଉଡି ଯାଇ ବିଶ୍ରା ନିଏ। ବହୁତ୍ ହେଲା ବହୁତ୍। ଠାକିବି। ଦେ ମେ ବଡ। ହଠାତ୍ କିନି ଭୁଲ୍‌ରେ ପକା ହେଉଥିଲା ପ୍ରଭୂ।
ହୁଁ ହୁଁ।
ତ ସେ ମାନେ ପଳେଇ ସେଠୁ ମାନେ ମୁ ସାର୍ ଆପ୍ ବାନ୍ତି ବାନ୍ତି ହେଲା ବୋଲି କୋ ସେ କରିପାରେ ଭିତରକୁ ଯା ବୁଲିଲି ତାପ ଆସିଲା ବେଳକୁ
ହୁଁ।
ପଟମ ପଳେଇ ଟୋଟାଲ ଆସିଲାନି ଆସିକି ସେଠୁ ମେ ପୁଣି ଗାଁ ମେଡିକାଲ
ହଁ।
ଛାତି ହେଇଯାଏ ହେଲା
ନା ତମର ତମ ତମ ବଡିରେ ଏସନଫୁଲିଆ ରହୁଥିବ?
ପାରିବିନି। ହାଲୋ।
ହଁ ଚେକଅପ୍ କରିଥିଲ ସବୁ ବଡ଼ି ସ୍କାନିଂ ଫ୍ୟାନିଂ କରିଥିଲ ଚେକପ୍ କରିଥିଲ ସବୁ? ଏମିତି କାଇଁ ହଉଚି?
କଣ ହେଇଯାଏ ହେଲେ ଦୌଡାଦୌଡି କ ମୁଁ ଗଲା ପରେ
ହେଲା ଛୋଟଛୁଆ
ହୁଁ।
ଅଛି।
ହୁଁ।
ହଁ ତ ଇଚ୍ଛା ସେ ସବୁ
ଉଁ ହୁଁ।
ମତେ ସେ ଯୋଉ ମାନେ ସାହା ତାପରେ ବି ସ ତମ ଫ୍ୟାମିଲି ଟିକେ ସପୋର୍ଟିଙ୍ଗ ମାନେ କୋଉଠି ମ କହ
ନା। ଫ୍ୟାମିଲି ନୁହଁ। ଦେଖ ଗୋଟେ ଦେଖ। ଆମେ, ଆମେ ଯୋଉଟା ଭାବିିବେ। କି ନା, ଆମ ଆମ ଫାମିଲି ଆମକୁ ସପୋଟ କରୁ। ଫାମିଲି ସପୋର୍ଟ କଲେ, ଆମକୁ ଭାଗ୍ୟ ଆମ ସପୋର୍ଟ କରିବନି।
ସବୁ କିଛି ସରିଥିଲା। ଆର ଯଦି ହବାର ନାହିଁ ନା, ତ ଆମ ବଡି ବି ଆମକୁ ସପୋର୍ଟ କରିବନି।
ନାଇଁ। ନାଇଁ। ସପୋର୍ଟ ସପୋର୍ଟ ଜାଣିଛ ସ କର। ଫ୍ୟାମିଲି ଯ ଯୋଉଠି କି ମତେ ଟୋ ପୁରୀ ଫ୍ୟାମିଲୀ,
ହୁଁ।
ନା ସେମାନେ ମୋର ଜାଗ ରହୁଛି। ପୁରା ବା ମୁଁ ମାନେ, ସୁସ୍ଥ ସେମିତି
ହଁଉ। ଗୋଟେ ଯିବ। ଗୋଟେ, ଗୋଟେ ବାହାରକୁ କୁଆଡେ ବୁଲି ଯାଉଛି। ଗୋଟେ କମ୍ଫଟରେ ଯାଇପାରିବାନେ। କମ୍ଫଟ ରେ କେତେ ଖୁସି ରେ ଯାଇଥିବ। ହଁ ବସିକି ଗଲେ ଗୋଟେ କମ୍ଫର୍ଟ ଯାଇ ଗେଟରେ ଆସିପାରିବନି। କି କା ପାଖ ଗ ହପଟରେ ବସି ପାରିବନି। ବସିଲେ ବାନ୍ତି ଫାନ୍ତି ଗୋଟେ ଇଏ। ଆମକୁ ସିନା ଲାଗୁଛି ଆମକୁ, କିନ୍ତୁ ଆମ ପାଖରେ ଯିଏ ବସିଥିବ, ସିଏ ତ ଗୋଟେ ବିରକ୍ତ ହଉଥିବ। ସେଏ ତ କିଛି ଭାବୁଥିବ।
ହଁ।
ଆଉ ସେଥିପାଇଁ ମୁଁ ଏନି ଟାଇମ୍ ଯୁଆଡ଼େ ଯାଏ ବାଇକ୍ ନେଇଯାଏ। ମୁଁ ସେଥିପାଇଁ ବାଇକ୍ ରେ ବି ମୁଁ ମତେ ବି ଆଉ ମତେ ଯିଏ ମୁଁ ବାଇକୂ ଫାଇକ୍ ରେ ଗଲାଅଳେ ମତେ ଯିଏ ଲିପ୍ଟ ଫିପ୍ଟ ମାଗେ ମୁଁ ଦେଇ ଦିଏ କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ କାହା ଲିପ୍ଟରେ ବସିକି ଆସିିନି। କାହିଁକି ନା ମତେ ନିଜକୁ ଖରାପ ଲାଗେ। ଯଦି ମୁଁ ତାକୁ ଲିଫ୍ଟ ମାଗିଲି ସେ ଯଦି ନ ଶୁଣିବ, ପିଲାଟା ପଳେଇବ‌ ତ ମତେ ଭାରି ଖରାପ ଲାଗିବ। କାହିଁ ନା ମୋ ଘରେ ପାଁଶଟା ଗାଡ଼ି ଥାଇକି ମୁଁ ଯଦି ଲିଫ୍ଟ ମାଗିବି, ମୋତେ କିଏ ନଦବ ତ ମୋତେ ଖରାପ ଲାଗିବନି? ଆଉ ଯଦି ମତେ କିଏ ଲିପ୍ଟ ଦିଏ ବି ଏକ୍ସ ୱାଇ ଜେଡ଼୍ କେବଳ ରା ତିିକି ଛାଡ଼ିକି ଆଉ ଯେତବେଳେ ମତେ ଯିଏ ଲିପ୍ଟ ମାଗିବ ମୁଁ ଦେବି।
ହଁ। ମୋର ଏମିତି ମୁଁ କ ପୁରୀ ରଗା ଟିକେ ଯିବି।
ହଁ।
ଯୋଉ ବେକା ତ ମୋହୁଲି ପାଇଁ ଏ ପାଣି ପାଇଁ ବୁଲାବୁଲି ନଲ୍ ବୋହୁତ୍ ପସନ୍ଦ କରିବା ପାଇଁ ପୁରୀ ଲା ଥରେ ଯିବା ପାଇଁ ବର୍ଷାରେ ଯୁଇ କିନ୍ତୁ ସେଲାଳୁ କହୁଚି କହୁଚି ଜଣେ ଦି ଜଣ ନହେଲେ କିଥନ୍ ମେନେ ଜଣେ ଦି ଯତି ହଉଚି ମୁଁ ଯେ ଏଯେ ଦିନ ମୋ କଣ୍ଡି କଣ ହବ ତୁମେ ସେ ମୋ ପାଇଁ ଭାରିକି ରହି ତି ଯାଇ ହେଲା ଏତେ କାଇଁ ଏପଟୁ ଟେ ମେ ଭଲ ଲାଗେ ପ ଯା ହଉ ମିସନ୍ ଖରାପ କିଛି ନାହିଁ ଥିମ୍ ବୁଲିବା ପାଇଁ
ହୁଁ।
ଏଇଥିପାଇଁ ପ
ହୁଁ। ହୁଁ।
ବୋହୁତ ଇଚ୍ଛା ଯାକାରା ଦେଖିବା ପାଇଁ। ଏଇ ଆମ ଗାଁ ରଥ ଚେ ଗାଁରେ ସେ ଦେଖୁଚୁ ଆଉ।
ତମ ଗାଁ ରଥଯାତ୍ରା ହୁଏ?
ହଁ ଆମର ତ ଯାତ୍ରା ହୁଏ ସବୁ ସବୁ ଉଁ ଜଗା ଡାକୁ।
ସୁ ଆମ ଗାଁରେ ଗୋଟେ ପିଲା ସେ ଯୋଉ ରଥଯାତ୍ରା ଯୋଉମାନେ ଯୋଉ ମାନେ ଜଗନ୍ତିିବି ସିକ୍ୟୁରିଟି ଭଳିଆ ସିକ୍ୟୁରିଟି ତ ନୁହଁ। ମାନେ ଏମିତି ମାନେ ହଜାର ଦି ହଜାର ପାଞ୍ଚ ହଜାର ପିଲା ଦରକାର ଯେମିତି କିି ଲୋକଙ୍କୁ ଗୋଟେ ଗାଇଡ଼ ଲାଇନ୍ ରେ ନଉଥୁବ କି ଲୋକଙ୍କୁ ଜଗୁଥିବ କି ଯୋଉ ପୁରୀରେ ଯୋଉ ଏମି ଯୋଉ ଗୋଟେ ଆସେନି ଜବ୍ ପନ୍ଦର ଦିନ ପାଇଁ କି ଜର
ଉନ